ହ୍ୟାଲୋ ହଁ ହଁ କୁହନ୍ତୁ।
ଆପଣ ଏବେ କଣ କାମ କରୁଛନ୍ତି ନା ଫ୍ରୀ ଆଛ
ନାଇଁ ଏଇ ଜଷ୍ଟ ଆମ ଛାତରେ ବସିଥିଲି ଆଉ।
ଓହୋ ହଉ ମୁଁ କଣ କହୁଥିଲି ଯେ ମୁଁ କହିଲି ଆପଣ କେବେ ଏଇ ଯୋଉ ଦୈନନ୍ଦିନ ଆମର ଯୋଉ ହାଟ ସବୁ କରନ୍ତି ନା ହାଟ ବି ରେ ଜାଣିନାହାନ୍ତି ନା ଯାଇନାହାନ୍ତି କେବେ ନା ଯାଇଛନ୍ତି।
ନାଇଁ ସେମିତି ପିଲାବେଳେ ଯାଏ ବାପାଙ୍କ ସହିତ। ଆଉ ତାପରେ ତ ଯାଏ ଯାଏନି କିନ୍ତୁ ଆମର ଏଇଠି ହା ଟ କିନ୍ତୁ ସବୁଦିନ। ମାନେ ପୁରା ସବୁଦିନି କହିବାକୁ ଚଳେ ମାନେ ଅ ପୁରା ଲାଗିକିି ରହିଥିବ ହାଟ ସକାଳୁ ଯେ ଦିନ ଏଗାରଟା ବାରଟା ପର୍ଯ୍ୟନ୍ତ ଡେଲି ପୁରା ସବୁଦିନ ହାଟ ଲାଗି ରାଉଛି। ଆଉ ତମ ଆଡେ କେମିତି କଣ?
ହଁ ତ ଆପଣ ଯେମିତି କହିଲେ ଆପଣଙ୍କ ଆଡ଼େ ସବୁଦିନ ହାଟ କିନ୍ତୁ ଆମ ଆଡ଼େ ତ ସବୁଦିନ ନୁହେଁ ମାନେ ସ ତାହ କୁ ଦି ଥର ହୁଏ ଗୋଟେ ମଙ୍ଗଳବାର ହୁଏ ଆଉ ଗୋଟେ ରବାର ହୁଏ ମାନେ ଆମ ଅଞ୍ଚଳ କଥା କହୁଛି ଆଉ। ଆମ ଅଞ୍ଚଳର ସେପଟ ତ କେ କଣ ହଉ ଥିବ ମୁଁ ଜାଣିନି କିନ୍ତୁ ଆମ ଏରିଆରେ ମଙ୍ଗଳବାର ଆଉ ରବିବାର ହାଟ ହୁଏ ତ କାଲି ଯେମିତି ମଙ୍ଗଳବାର ଗଲା ତ ହାଟ ହେଇଥିଲା ତ ଆମ ଘରୁ ବି ଯାଇଥିଲେ ଆମ ପୁଅ ଯାଇଥିଲେ। ପରିବା ଆଣିବା ପାଇଁ ତ ସେଇଠୁ ପରିବା ଆଣିକି ଆସିଲେ ତ ସେଠୁ ଶୁ କୁଆ ବି ହାଟରେ ତ ଜାଣିଥିବେ ପର ପନିପରିବା ମାନେ ସବୁ କିଛି ଜିନିଷ ମିଳୁଛି। ଯେମିତି ପନିପରିବା ଘର କରଣ ଜିନିଷ ସଉଦା ଆଉ ତା ସାଙ୍ଗରେ ଆଳୁ ପିଆଜ ଶୁଖୁଆ ସବୁ ଆମ ପୁଅ ଧରିକି ଆସିଥିଲେ। ଆଉ ଆପଣଙ୍କ ଆଡେ ହାଟ କହୁଛନ୍ତି ଯେ ସବୁ ପ୍ରତିଦିନ ଆପଣଙ୍କର ଭଲ ହଉଥିବ ସୁବିଧା କାରଣ ଆପଣଙ୍କର ଯେ ଯେତେବେଳେ ଯୋଉ ଜିନିଷଟା ଦରକାର ଆପଣ ସାଙ୍ଗେ ସାଙ୍ଗେ ଧରିିନିଅ ଗଲେ ଗୋଟେ କଣ ଗୋଟେ ଆଇଟମ ଖାଇବାକୁ ଇଚ୍ଛା ହେଲା ଧରିକି ପଳେଇ ଆସିଲେ କିନ୍ତୁ ଆମର କଣ ଆମେ ମଙ୍ଗଳବାରେ ଧରିନିଅ କିଣିକି ଆଣିଲୁ ଯାହା ଦରକାର ଏକାଥରେ ଚିଠା କରିକି ନୋଉ। କିଣିକି ଆଣିକି ଘରେ ମାନେ ରଖୁ ତାକୁ ପୁଣି ସରିଗଲେ ବି ଆଉ ଏମିତି ଯୋଉ ମାର୍କେଟ ରୁ ଯାଇକି ଯିବାକୁ ପଡେ ନହେଲେ ନାଇଁ ପୁଣି ରବାରକୁ ଅନେଇବାକୁ ପଡେ ତ ହାଟ ମୁଁ ତ କେବେ ବିି ହାଟ କରିନି। କିନ୍ତୁ ଆମ ପୁଅ ଯେତେବେଳେ ସବୁବେଳେ ହାଟ କରିବାକୁ ଯାଏ ସିଏ ଆସିକି ସବୁବେଳେ ସେ ତଳେଆସେ ସେ ମୁଁ ତାକୁ ପଚାରେ ଯେ ହାଟରେ କଣ କଣ ସବୁ ଦେଖିଲୁ କଣ କଣ ସେଠି ପଡିଚି। ତ ସିଏ ମତେ ଆସିକି କୁହେ ନା ହାଟରେ ସବୁ ପ୍ରକାରର ପରିବା ଅଛି ତ ପରିବା ବୋଲି କହିଲେ ଆ ମାନେ ପରିବାର ଏମିତି କେତେ ବ୍ୟବସାୟୀ ସେଠି ବେପାରୀମାନେ ପରିବା ହାଟରେ ଅଛନ୍ତି। ତ କିଏ କୋଉଠି କହିବ ଯଦି ଆଳୁ କିଲୋ କୋଡିଏ ଟଙ୍କା ସିଏ ସେପଟେ ଡାକୁୁଥିବ ଆଳୁ କିଲୋ ଅଠର ଟଙ୍କା ସେ ଏପଟେ କହୁଥିଲ ଆଳୁ କିଲୋ ଉଣେଇଶି ଟଙ୍କା ଏମିତି ଆଉ ହାଟରେ ଅ କହିଲା ବହୁତ ପ୍ରକାର ଜୋତା ଦୋକାନ ଡ୍ରେସ୍ ଦୋକାନ ବି ଏଥର ଆଗରୁ ତ ହା ଟରେ କେବଳ ପରିବା ଥିଲା କିନ୍ତୁ ଏବେ ଲୋକଙ୍କ ଚାହିଦା ଦେଖିକି ଯୋଉ ଜୋତା ଦୋକାନ ବି ଆସିୁଛି ସେଠି ଶହେ ଟଙ୍କିଆ ଅଶୀ ଟଙ୍କିଆ ଜୋତା ଛୋଟ ଛୁଆଙ୍କର ଖେଳନା ବି ଏଥର ମିଳୁଚି। ଆଉ ଆପଣଙ୍କ ଆଡେ ହେଉ ହାଟ ହୁଏ ସେଠି ଖାଲି ପନିପରିବା ମିଳେ ନା ମାନେ ସବୁ କି କିଛି ମାନେ ଯେମିତି ନିତ୍ୟ ବ୍ୟବହାର ଜିନିଷ ଯାହା ଦରକାର ସବୁ ମିଳେ।
ହଁ ହଁ ଆମର ଏଇଠି ପନିପରିବା ତ ମାନେ ଆ ପନିପରିବା ହା ଟ ତ ମାନେ ସବୁଦିନ କହିବାକୁ ଗଲେ ଚଳେ ଆଉ ମାନେ ତମେ ଯେମିତି କହିଲ ଅ ଡ୍ରେସ ଦୋକାନ ଯୋଉ ଆସିଥିବେ ରାସ୍ତା କଡ ଯୋଉ ଡ୍ରେସ ବିକୁଥିବେ ସମସ୍ତେ। ସେଇ ଦୋକାନ ଚପଲ ଦୋକା କାନ ଚପଲ ମାନ ଛିଣ୍ଡି ଯାଇଥିବ ସେଇଟା ସଜାଡି ହେଇପାରିବ ଆଉ ନୂଆ ଚପଲ ବି କିଣିବା ପାଇଁ ସେଇ ଦୋକାନ ବି ଆଉ ମାନେ ଛୋଟ ପିଲାଙ୍କର ହଉ କି ବଡ଼ ପିଲାଙ୍କର ହଉ ଯୋଉ ବ୍ୟାଗ୍ ଦୋକାନ। ଆଉ ସେଇଠି ଆଉ ଖାଇବା ଦୋକାନ ମାନେ ଚଟପଟା ଖାଇବା ହଉ ସେଇ ଯୋଉ ସବୁ ରୋଡ ସାଇଡରେ ଠିଆ ହେଇଥିବ। ଆଉ ଏମିତିରେ ସବୁ ଚାଲେ ଆଉ ଆମର ହଁ ମାନେ ମାନେ ଖାଇବା କହିବାକୁ ଗଲେ ଯଉ ପନିପରିବା ଫଳମୂଳ ବି ଆଉ ଯେଉଁ ଛତୁ ଫତୁ ଆମ୍ବ ଏସବୁ ତ ଜାଣିଥିବେ ଆମ୍ବ ସେ ଯୋଉ ଅଧିକ ଏବେ କିନ୍ତୁ ପରରିବା ତ ଆମର ମାନେ ସବୁଦିନିଆ ମାନେ ହାଟ କହିବାକୁ ଗଲେ। ପନିପରିବା ସହିତ ଏସବୁ ଡ୍ରେସ୍ ଦୋକାନ ଚପଲ ଦୋକାନ ଅ ଯେନେ ଯୋଉ ଅ ମାନେ ଏଇ ଆମର ଏଇ ଘର ତାଲା ଫାଲା ଏଇ ଯୋଉ ସବୁ ଭାଙ୍ଗି ଭୁଙ୍ଗା ଯାଉଚି ସେ ତାଲା ବି ଦୋକାନ ସବୁ ପଡ଼ିଥିବ ଆଉ ବ୍ୟାଗ୍ ଦୋକାନ ବି ପଡ଼ିଥାଏ। ଆଉ ଏବେ ଯେଉଁ ଫଳମୂଳ ଦୋକାନ ବି ସବୁ ମାନେ ପଡ଼ୁଚି। ତମେ ସେପଟେ ମାନେ ଫଳମୂଳ ବୋଧେ ପଡୁଥିବ କି ନାଇଁ ମୁ ତ ମାନେ ଜାଣିନେଇ ଆଉ କିନ୍ତୁ ଆମର ଏପଟେ ସବୁ କିଛି କିନ୍ତୁ ପ୍ରାୟ ମାନେ ପଡ଼େ। ଆଉ ତ ଆମର ଏଠି ପ୍ରାୟ କିନ୍ତୁ ସମସ୍ତେ ସମସ୍ତଙ୍କ ଛାତରେ ସବୁ ଗଛ ବି ପ୍ରାୟ ଲଗେଇ ଦେଇଥାନ୍ତି ଯାହାର ବାରି ଅଛି ସେ ବି ଏ ଗଛ ଫଛ ସବୁ ଲଗେଇ ଦେଇଛନ୍ତି ପନିପରିବା ଗଛ ଫଛ। ଆଉ ଆମର ଏଇଠି ଛାତରେ ବି ପ୍ରାୟ ଆମର ଗଛ ଲାଗିଛି ଆ ପ୍ରାୟ ଯେମିତି କିି ବେସୁଗା ପତର ଗଛ ହଉ ଭେଣ୍ଡି ଗଛ ହଉ କଞ୍ଚାଲଙ୍କା। ଆଉ ଏମିତି ଯୋଉ ଗୋଟେ ବୋଇତାଳୁ ଗଛ। ଆଉ ସଜନା ଗଛ ମାନେ ଏମତି ଛୋଟ ସଜନା ଗଛ ଯୋଉ ଉଠିଚି। ମାନେ କିଛି ନାହିଁ ସବୁ ଶାଗ ଆଉ ଗୋଟେ ଦିଇ ତିନିଟା ଶାଗ ମୁଁ ତ ବେଶୀ ଶାଗ ନା ଜାଣିନି। ସେ ଦି ତିନିଟା ଶାଗ ଗଛ ବି ଲାଗିଚି ଯୋଉଟା ଆମେ ତମେ ମିଶେଇକିନା ବି ତମେ ନେଇ ଆସିଲ। ସେ ଶାଗ ଦିଟା ଏ ଶାଗ ଦିଟା ନେଇଯାଇଲ ମାନେ କିଛି ତ। ତ ଖାଇବା କରିଦେଲ ଆଉ ମାନେ ଚଳିବ ଆଉ ଫୁଲ ଗଛ ବି ଆମର ବହୁତ ସାରା ଲାଗିଚି। ଯେମିତି ଏଇ କନ୍ୟାର ଗଛ ଆଉ ଆଉ ଏଇଟା କଣ ଗୋଟେ କାଗଜ ଫୁଲ ଆଉ ଏଇଟା କଣ ଯେଉ କୃଷ୍ଣଚୂଡ଼ା ନା ଏଇଟା ଗୋଟେ କି ଫୁଲ ମୁଁ ଜାଣିନି ଭଲ ସେଇଟା ଆ ତମେ ଟିକେ ପଛରେ କହିଦେବ। ହେଲେ ସେଇଟା ଏମିତି ସବୁ ଫୁଲ ଲାଗିଛି ଟଗର ଫୁଲ ଲାଗିଛି। ଏମିତି ସବୁ ଲାଗିଛି ଫୁଲ ଆଉ ଆମର ଏମିତି କିନ୍ତୁ ପରିବା ଗଛ କିନ୍ତୁ ବହୁତ ସାରା ଟମାଟୋ ଗଛ ବି ଲାଗିଛି ଭେଣ୍ଡି ଗଛ। ଗଛ ଏ ସବୁ ଲାଗିଛି ବାଇଗଣ ଗଛ ବି ଗୋଟେ ଲାଗିଛି। ଆମର ବେଶୀ କିନ୍ତୁ ଧନିଆ ପତ୍ର ଗଛ ଲାଗେ। କାହିଁକି ଧନିଆ ପତ୍ର ଆମ ସମସ୍ତଙ୍କ ମାନେ ଫେବରାଇଟ୍ କିଛି ହେଉ ପଛେ ଯେ ଧନିଆ ପତ୍ର। କଞ୍ଚା ଲଙ୍କା ଟା ପୁରା ହବାଟା କିନ୍ତୁ ସାରା ମାନେ ତାର ଟେଷ୍ଟ ଆଉ କୋଉଠି ବି ନାହିଁ ତ ଆଉ ଲେମ୍ବୁ ଗଛ ଆମର ବାକି ଲାଗିନି ଯୋଉଟା ବି ଆମର ତ ଆମର ତ ସବୁଦିନିଆ ପରିବା ହାଟ। ତୁମେ ଚାହିଁଲେ ବି ଦରକାର ଯଦି ତୁମେ ଏମିତି କହିଲେ ନେଇ ଆସିପାରିବ। ଆମର ସେମିତି ହଁ ମାନେ କିଛି ଦରକାର ହେଲା ଯାଅ ଏଇଟି ନେଇ ଆସ। ଏ ଭୋଜିଟା ହେଲା ହେ ଚାଲ ହେଠୁ ନେଇ ଆସ। ଘରେ ଏଇଟା ଆଜି କରିବା ସେଇଠୁ ଚାଲ ନେଇ ଆସ କରିବା। ରାତିରେ ବି ପରିବା ହାଟ ବସୁଛି କିନ୍ତୁ ଦିନ ପରିବାଟା ଟା ବନ୍ଦ ହେଇଗଲେ ରାତିରେ ଆ ଆମର ମାର୍କେଟ୍ ଉପରେ ଗୋଟେ ଦିଟା ଛୋଟ ଛୋଟ ପରିବା ଦୋକାନ ସେଇ ଦିଟା ବସୁ ଛି ଆଉ ନହଲେ କିଛି ନାଇ ଆଉ ଆମର କିନ୍ତୁ ଫଳମୂଳ ଦୋକାନ ଟା କିନ୍ତୁ ମାନେ ସବୁଦିନ ମାନେ ବସୁଥିବ ରାତି ହଉ ଦିନ ହଉ ଆଉ ସେ ଯେଉ ରାସ୍ତା କଡ଼ ଯେଉଁ ଦୋକାନ ଖୋଲନ୍ତି ହେଁ ଏଯୁ ବ୍ୟାଗ ଦୋକାନ ଏତିକି। ସବୁ ସା ସାର୍ଟ ଦୋକାନ ଉରା ସବୁ ଉଠି ଯାଇଥିବ ମାନେ ଦିନ ବେଳେ ସେମାନେ ରହନ୍ତି ନା। ସାର୍ଟ ଦୋକାନ ଆଉ ଚପଲ ଦୋକାନରେ ଉଠିଯାଏ ସେମାନେ ସବୁ ଦିନ ବେଳେ ଆସନ୍ତି। ତ ଦିନ ବେଳକୁ ତାଙ୍କର କାମ ସରିଯାଏ ସଞ୍ଜ ବେଳକୁ ସେମାନେ ପଳାନ୍ତି କେବଳ ବ୍ୟାଗ୍ ଦୋକାନ ଟା ପଡ଼ିଥାଏ।
ଉଁହୁଁ
ଆଉ ସବୁ ଏମିତି ଯଉଁ ଫଳମୂଳ ଦୋକାନ ସେଇଟା ପଡ଼ିଥାଏ। ପନିପରିବା ଯେଉଁ ପଟେ ଦିନ ବେଳେ ପଡ଼େ ସେପଟ ଲୋକ ପଳାନ୍ତି। ତ ସେମାନେ ଆଉ ପୁଣି ଆସନ୍ତି ମାର୍କେଟ୍ ଉପରେ ଗୋଟେ ଆସେ ତା ସିନା କନ୍ଦିପଟରେ ଗୋଟେ ପଡ଼େ ମାନେ ଏଇଟା ସ୍କୁଲ୍ ରୁ ସ୍କୁଲ ପାଖରେ ଗୋଟେ ପରିବା ଦୋକାନ ପଡ଼େ। ସେଟା ଉଠିକିନା ମାର୍କେଟ୍ ଉପରେ ଦୁଇଟା ଜମା ପଡ଼େ ଏମର୍ଜେନ୍ସି ପାଇଁ ରାତିରେ କଣ ଦରକାର ହେଲା କାହାର କଣ ନାହିଁ ଅ ତ ଏମିତି ସବୁ ପଡେ ତମର କିନ୍ତୁ ସେବୁ କେମିତି ହୁଏ? ଗଛ ପଛ ତମର ସବୁ ଛାତରେ ଲଗେଇଛ ନା ନାହିଁ?
ହଁ ଆମର ବି ଛାତରେ ଫୁଲ ଗଛ ବେଶୀ ଲଗେଇନୁ କାରଣ ଆଉ ଯୋଉ ବର୍ଷା ଆଗକୁ ମାନେ ବର୍ଷା ବର୍ଷା ଦିନ ଆସୁଛି ତ ଦେଖିବେ ଛାତରେ ମାଟି ଜମିଯିବ ପାଣି ମାନେ ବାହାରିବା ପାଇଁ ସୁବିଧା ରୁହେନି ତ ଯୋଉ ପୋକ ଯୋକ ସବୁ ଛେ ତାର ହେଇକି ଅପରିଷ୍କାର ହୁଏ। ସେଥିପାଇଁ ଖାଲି ଫୁଲ ଗଛ ଲଗେଇଚି ଗୋଲାପ ଫୁଲ। ତ ଆମର ବି ସେମିତି ହାଟରେ ସବୁ ପ୍ରକାର ଜିନିଷ ମିଳେ ଆଉ ହାଟରେ ଆମର ବି ଯୋଉ ଛ ତା ମାନେ ଧରି ନିଅ ଛତା ତ ନୂଆ ଛତା ବିକ୍ରି କରନ୍ତି କିନ୍ତୁ ଯେଉ ଛତା ଟା ଚିରି ଯାଇଥିବ। ଉପର କି ତାର ହଣ୍ଡେଲ୍‌ ଟା ଭାଙ୍ଗି ଯାଇଥିବ। ତ ସେଟା ବି ନେଇକି ସେଠି ଆଉଥରେ ରିପ୍ୟାରିଙ୍ଗିକରିକି ଆଣାଯାଏ। ତ ଆମ ପୁଅ ବି କାଲି ସେଟା ନେଇକି ଯାଇଥିଲା। ସେଟି ହାଟ କୁ। ତ ସେଇଟା ରିପୋରିଂଙ୍ଗ କରିକି ଆଣିଛି। ଯେହେତୁ ବର୍ଷା ଦିନ ଆସୁଛି ତ ସିଏ ବି ନେଇକି ଯାଇଥିଲା ସେ ସେ ଆମର ରିପ୍ୟାରିଙ୍ଗି କରିକି ଆସିଛି ତ ଆମର ବି ଏଠି ମାନେ ହାଟରେ ବହୁତ ପ୍ରକାର ଜିନିଷ ମିଳେ ଆଉ ଯେମି ଚି କି ଆମର ଯୋଉ ଘରେ ଆମେ ଯୋଉ ଡେଲି ଯଉ ବଲ ଲଗାଉଛେ ସେଇ ବଲ୍ ଖରାପ ହେଇଗଲେ ଆମେ ମାନେ ଫିଙ୍ଗି ଦେଉଛେ। କିନ୍ତୁ ସେ ଜିନିଷଟା ଆମେ ମୁଁ ତ ଫିଙ୍ଗେନି ଆମ ଘରେ ରଖିଦିଏ ଗୋଟେ ଜାଗାରେ ଦାଯିତ୍ବରେ। ସେଟା ଯେତେବେଳେ ହାଟ ପାଳି ଆସି ତା ହାଟରେ ସେଠି ଲୋକ ମାନେ ବସିଥାନ୍ତି ବା ଗେଇଦେବେ ଗୋଟେ ବଲ୍ ବାଗେଇଦେଲେ ସେ ତିରିଶ ଟଙ୍କା ନଉଛନ୍ତି। ତ ସେ ବଲ୍ ଟାକୁ ସେ ଆଉ ଥରେ ବାଗେଇକି ମାନେ ଦେଇଦିଅନ୍ତିୁ ତ ସେଟା ବି ଗୋ ଏତେ ସୁବିଧା ହାତ ପଡିବାର। ଆଉ ହାଟରେ କଣ ଆପଣ ଏମିତି ବଜାରକୁ ଗଲେ ଏ ଦୋକାନ ସେ ଦୋକାନ ସେ ଦୋକାନ ଏମିତି ଏଠୁ ସେଠୁ ସେ ମାନେ ବହୁତ୍ ସମୟ ଯାଏ, ତା'ପରେ ଏଇ ଯଉ ଖରା ହଉଚି। ଏତେ ଖରାରେ ଏଠୁ ଏଠୁ ହେଇକି ଆସିଲା ଳକୁ ବହୁତ୍ କଷ୍ଟ ଲାଗେ। କ'ଣ ସବୁ ଜିନ୍‌ଷ ଗୋଟେ ଜାଗାରେ ମିଳିଯାଏ। ମାନେ ଆପଣ ଆଳୁ, ପିଆଜ ଦୋକାନ ଗଲେ। ସେଠି ରସୁଣ ଅଦା------ସବୁ ସେପଟେ ଯଦି ଆପଣ ଚାହିଁବେ ସେଠି ବଲ୍‌ ବାଗେଇ ପାଇଲେ, ଜୋତା ଛିଡ଼ି ଯାଇଥିଲେ ବି ସିଲେଇ କରିକି ତ ହାଟର ଏଇଟା ହେଲା ସୁବିଧା। ଆଉ, ମାନେ ଆମର ଦେଖିବେ ବଜାର୍ ରେ ପରିବା ରେଟ୍ ଟିକେ ଅଧିକ। ମାନେ ଯାହାହେଲେ ବି ଦଶ୍ ଟଙ୍କା ଅଧିକ ଦଶ ପାଞ୍ଚ ଟଙ୍କା, କିନ୍ତୁ ହାଟରେ ଟିକେ ଦଶ ପାଞ୍ଚ ଟଙ୍କା କମ୍ ରହିବ। କାରଣ ବହୁତ୍ ବେପାରୀ ବସିଚନ୍ତି, ଆପଣ ଧରି ନିଅ ଗୋଟେ ବ୍ୟାଗ୍ ନେଇକି ହାଟକୁ ଯିବେ। ସେ ପଚାରୁ ଥିବେ ଆପଣ କ'ଣ୍ ନେବେ କ'ଣ ନେବେ, ଆପଣ ଯଦି କହିବେ ହଁ ମୁଁ ବାଇଗଣ ନେବି। ତ ସେ ବାଇଗଣ କିଲ ପଚିଶ୍ ଟଙ୍କା ଡ଼ାକୁ ଥିବେ ତିରିଶ୍ ଟଙ୍କା। କିଏ ମାନେ ଯଦି ଚବିଶ୍ ଟଙ୍କା ତ ଏମ୍‌ତି ଟିକେ ହୁଏ, ଯଉଟା ଆମକୁ ଶସ୍ତା ମିଳେ। ଯଉ ପାଞ୍ଚ ଟଙ୍କା ବି ହଉ ମାନେ ପଇସାଟା ମାନେ ଟିକେ କମ୍ ଦେବାକୁ ପଡ଼େ। ତ ସେଥିରୁ ବି ପଇସା ବଞ୍ଚେଇ ପାରିବା। ଆଉ ହାଟରେ ମାନେ ଆଖୁ ରସ ଏବେ ତ ମିଳୁଚି। ଖରା ଦିନକୁ ଆଖିରେ ରଖି, ମାନେ ଆଖୁ ରସ ଗୋଟେ ଲୋକ ମାନେ ବସିଚନ୍ତି ସେଠି, ଯା ଆଖୁ ରସ ତିଆରି କରିକି ଦଉଚନ୍ତି। ଆଉ ଲେମ୍ବୁ ସର୍ବତ ବି ସେଠି ତିଆରି କରିକି ଦଉଚନ୍ତି। ଆଖୁ ର ଗ୍ଲାସ୍‌ ଟା ନଉଚନ୍ତି ଚାଳିଶ୍ ଟଙ୍କା। ଆଉ ଲେମ୍ବୁ ସରବତ୍ ର ମାନେ ଖାଲି ଯଦି ଆମେ ନର୍ମାଲ ଲେମ୍ବୁ ସରବ--ଟା ପିଇବା ସେ ନଉଚନ୍ତି କୋଡ଼ିଏ ଟଙ୍କା। ଯଦି ଜଲ୍ ଜୀରା ହେ ପକେଇ କି ମାନେ ଟିକେ ପୋଦିନା ପତ୍ର ପକେଇ ଭଲ୍‌ ସେ ଆଉ ଟିକେ କରିକି ଦେଉଛନ୍ତି। ତା'ହେଲେ ସେଟା ନଉଚନ୍ତି ପଚିଶ୍ ଟଙ୍କା, ତ ସେଟା ରଖି--ନ୍ତି। ଆଉ ତା'ପରେ ଆପଣ ଦେଖିବେ, ହାଟରେ ବହୁତ୍ ସାରା ମାନେ ପନିପରିବା ଦୋକାନ୍‌। ବହୁତ୍ ସାରା ମାନେ ଟେସ୍‌ନାରୀ ଜିନ୍‌ଷ ବି ଠି ମିଳୁଚି। ଯେମିତିକି, ମାନେ ସମସ୍ତିଙ୍କ ପାଖରେ ତ ଆଉ ଏତେ ପଇସା ନାହିଁ ଯେ। ସମସ୍ତେ ବଜାର୍ ଯାଇଁକି ଦାମିକିଆ ଜିନ୍‌ଷ ଲଗେଇ ପାରିବେ। ତ ସେ ସବୁ ଲୋ ଆଣି ପାରିବେ ଯେମିତି ଆମ ଦଶ ଟଙ୍କିଆ ଅଇନା ପଡ଼ି ଥିବ। ଆଉ ପାଞ୍ଚ ଟଙ୍କିଆ ଟିକିଲ୍ ପଡ଼ିଥିବ, ସେପ୍ଟେପିନ୍ ପଡ଼ିଥିବ। ତା ସହି ସେ ଆମର ଯଉ ଦଶ୍ ଟଙ୍ଗିଆ ନେଲ୍ ପଲିସ୍, ସିନ୍ଦୁର ସବୁ କିଛି ସେଠି ପଡ଼ିଥାଏ। ମାନେ ଯିଏ ବି ଚାହିଁବ ସେଠୁ ବି ଆଣିପାରିବ। ହାଟ କୁ ବେ ଯାହା ହେଲେ ବି ଆପଣ କିଛି ନା କିଛି ଧରିକି ଆମର ଚାରା ଗଛ ସବୁ, ଏବେ ଯଉ ବର୍ଷା ଦିନ ଆଗୁକୁ ସବୁ ଲାଗିବ, ତ ବଜାର ଗଲେ ଆପଣ ଖୋଜିବାକୁ ପଡ଼ିବ। କଉ ଦୋକାନରେ ଅ ଚାରା ଗଛ ଏଠି ମିଳୁନି ଏଟା ସେଠି ମିଳୁନି। କିନ୍ତୁ ହାଟ ଆମେ ଯାହା ବି ଚାରା ଖୁଜିବା ସବୁ ମିଳିଯାଏ, ତ ସେଟା ଗୁଟେ ସୁବିଦା ହୁଏ।
ଆଚ୍ଛା, ହଉ ମର୍ ଟିକେ ରଖୁଚି ଆଁ।
ହଁ ହଁ।